ହ।
ଆଜ୍ଞା ନମସ୍କାର।
ଆଜ୍ଞ ନମସ୍କାର। କଣ କରୁଛନ୍ତି? ଶୋଇଲେଣି, ଖାଇଲେଣି, ପିଇଲେଣି।
ମୁଁ ଖାଇଲିଣି ପିଇଲିଣି ଶୋଇଲିଣି ସବୁ କଲିଣି।
ସବୁ କଲେ ଆପଣଙ୍କ କଥା କଣ କହିବି ଆଉ।
ଆପଣ ଏମିତି କଣ କହୁଛନ୍ତି ମୋ କଥା କଣ ଆପଣଙ୍କୁ ଖରାପ ଲାଗି
ମୁଁ କହିଲି ମୁଁ ସେ କଥା କହିଛି ଆପଣଙ୍କ କଥା ଖରାପ ଲାଗେ ବୋଲି।
ଆରେ ବାହାରେ ତ ବର୍ଷା ହଉଚ ପାଗଟି ତ ବଢିଆ ହେଇଚି।
ଓ ହୋ ଏବେ ଖାଲି ଗୋଟେ ଚା ଟେ ହବା ଦକାର।
ଆପଣ ଯୋ ଏମିତି ଷ୍ଟାଇଲ ରେ କହୁନାହାନ୍ତି।
କାଇଁ ଖରାପ ଲାଗୁଛି କି ଏ ଷ୍ଟାଇଲ ଟା।
ନାଇଁ ଆପଣ କୋଉଠ ଶିଖିଲେ ମୁଁ ପଚାରୁଛି?
ମୁଁ କୋଉଠି ଶିଖିବି ଏଇଟା ମୋ ନିଜସ୍ୱ ସ୍ାଇଳ।
ଆପଣ ଯୋଉ ନିଜସ୍ୱ ଷ୍ଟାଇଲ କରିବେ ମିଛ କଥା କହୁଛନ୍ତି ଆପଣ।
ଆରେ ସତରେ ଆପଣ ଜାଣିନାହାନ୍ତି ମୁଁ ନା ମାନେ ଯେତେବେଳେ ଯେ ମିଶି ନଥାଏ ଭଲ ସେ। ମୁଁ ଗୋଟେ ଅଲଗା ପ୍ରକାର ଥାଏ ମିଶିଲା ପରେ ଗୋଟେ ମୁଁ ଅଲଗା ପ୍ରକାର ପିଲା ଥାଏ। ସେଇଟା ଡିପେଣ୍ଡ କରେ ଲୋ ମାନେ ସାମ୍ନା ବାଲା ସ କେତେବେଳେ କେମିତି କଣ ମିଳିଲା ତ ମୁଁ ଚେଞ୍ଜେସ୍। ଆକଡିଙ୍ଗ୍ ଟୁ ଟାଇମ୍ ମାନେ ତାଙ୍କ ହିସାବରେ ଫେଲ୍ ହେଇଯାଏ। ମାନେ ତାଙ୍କ ମାନେ ସାମ୍ନା ହିସାବରେ ସାମ୍ନା କହିଲା କେମତି କଣ ଅଛି।
କୋଉ ଗୋଟେ କଥା ପଚାରିବି?
ହଁ କୁହନ୍ତୁ।
ମୁଁ ଯୋଉ ଏଇ ଆପଣଙ୍କୁ କହିଲି ମାନେ ବିଷୟ ବସ୍ତୁଟି ସେଇଟା ମୁଁ କଲେଜ ଡ୍ରେସ ରେ କରିବି କି ବାହାର ଘର ଡ୍ରେସ ରେ।
କଲେଜ ରିଲ୍ ମାନେ କଲେଜ ସହିତ ଯଦି ଯୋଉଠି ତ ଅଛେ ତ କଲେଜ ଡ୍ରେସ୍ ରେ ହିଁ କରନ୍ତୁ ବେଟର ରହିବ।
ହଁ କିନ୍ତୁ ବାହାର ସବୁ କଲେଜ ମାନଙ୍କରେ ଡ୍ରେସ ର ମାନେ କୋଡ ନଥାଏ। ଘର ପିନ୍ଧା ମାନେ ନିଜ ଇଚ୍ଛା ସବୁ ପିନ୍ଧିକି ଯାଆନ୍ତି। ଆମର ଗୋଟେ କଲେଜ ରେ ଅଛି ତ ମାନେ ସେଇ ଡ୍ରେସ ରେ ମୁଁ ସୁନ୍ଦର ଲାଗେନି।
ହେଲା ଯୋଉ
ମୁଁ କହୁଚି କି ସେଇ ଡ୍ରେସ ରେ ମୁଁ ସୁନ୍ଦର ଲାଗେନି ତ ଭିଡିଓଟି ଭଲ ହେବ ନାହିଁ।
ହଉ ତାହେଲେ କଣ ବାହାରେ ଡ୍ରେସ୍ ଟେ କରିଦେବେ।
କଣ ଆପଣ ଏଇଟା କହୁନାହାନ୍ତି କି ନାଇଁ ଆପଣ ଭଲ ଲାଗନ୍ତି ଆପଣ ଏଇଟା ବି କହିପାରି
ମୁଁ ସ୍କିଡ୍। ନାରେ ମାନେ ଭାଇ ମାନେ ଭୁଲ କାଢିବା ପାଇଁ କିଛି ବି କହିପାରିବେ ଆଉ। କଣ କହିବି ଆଉ। ମାନେ ଯଦି କି କି କହିଲେ ମରିଲ ନ କହିଲେ ମରିଲ। ଭୁଲ୍ କେତୋଟି?
କେବଳ ନିଜ ପୁରୁଷ ମିତ୍ର ମାନଙ୍କୁ ଭୁଲ ଦେଇ ଦିଅନ୍ତୁ ଆଉ ଜୀବନରେ ଆଗକୁ ବଢନ୍ତୁ।
ଆଜ୍ଞା।
ହଉ ଆଉ ଏଇଟା ତ ମୁଁ ରଖିଚି ମୋ ପକେଟ ରେ।
ଆଜ୍ଞା। ତ ଆପଣ କଣ କହୁଛନ୍ତି ମାନେ ସେଥିରେ ମୁଁ ଭଲ ଦେଖ ମାନେ ଭଲ ଲାଗିବ ସେମିତି କଲେ। ହଁ କିନ୍ତୁ ମାନେ ଯେହେତୁ ଆମ ବିଦ୍ୟାଳୟର ତ
ଏ ଯାଆନ୍ତି ମାନେ ପଚାରିଦେଲେ ମୁଁ କଲେଜ ଡ୍ରେସ ରେ ଦେଖେଇହେଇକି ଜଣକୁ ଭଲ ପାଇଲି।
ଓ ହଁ ହଁ ମୁଁ ଜାଣିଚି ତାଙ୍କ କଥା। ଆପଣଙ୍କୁ ତ ସିଏ ଆ ସେମିତି ମୋତେ ଯଦି କିଏ ଉମ୍ ଭଲ ପାଉଥିବ ତ ତାଙ୍କୁ ତ ମୁଁ ବି ଭଲ ଦେଖା ଯିବି କିନ୍ତୁ ସେମିତି କଥା ହେଲା କି ସମସ୍ତଙ୍କୁ ଭଲ ଲାଗିବାର ଅଛି ମାନେ ସମସ୍ତଙ୍କୁ ମାନେ ଯେତିକି ଦେଖିବେ।
ପଳେଇ ଆସିଲା ଯେତେବେଳେ ମୁଁ କଲେଜରେ ଆସିଲା ତାରିଫ୍ କରିଦେଲି ଭଲ ଆଉ।
ଆ ସେଇଟା ଟିକେ ଗୋଟେ ଖୁସି ହଁ ଆପଣ ଏଥର କୁହନ୍ତୁ ମାନେ ମାନେ ଦେଖନ୍ତୁ ସେଥିରେ ଭଲ ଲାଗିବ ତ କଲେ ଆପଣ କହୁଚନ୍ତି କିନ୍ତୁ ଯେହେତୁ ବୁଁ ମାନେ ବିଦ୍ୟାଳୟ ଉପରେ ଆଧାରିତ
ମୁଁ ସେଥିପାଇଁ ତ ମୁଁ କହିଲି କିନ୍ତୁ ନା ସେପଟ ସେଇଟା ଆପଣଙ୍କୁ ପସନ୍ଦ ଆସିଲାନି ତ ମୁଁ କହିଲି ହଉ ଠିକ ଅଛି। କ
ତାହେଲେ ହଉ ଶୁଣନ୍ତୁ କିନ୍ତୁ ମୋ କଥା ଶୁଣନ୍ତୁ। କିନ୍ତୁ ତାର ଚୁନି ମୁଁ ଯେମିତି ପକେଇକି ଯାଉଚି ସେମିତି ପକେଇବିନି ସେମିତି ପକେଇଲେ ଭଲ ଲାଗିବନି। ମୁଁ ସେମିତି ଯୋଉ କେମିତି ପକେଇବି କହିଲେ ଯେମିତି ସେଦିନ ଆମେ
ଓଉମ୍ ଓ ବ ମନେ ଗୋଟେ କଣ କରଥିଲା ଆଣୁ
ନାଇଁ ଗୋଲ କରିକି ଯୋଉ ପକେଇବା ନା ନା ସେଇଟା ବି ନୁହଁ ସେଦିନ ଯୋଉ ଆମେ ଚୁଥିଲୁ ମୁଁ ଆଉ ମୋ ଉପର ଘରର ମହିଳା ମିତ୍ର ଆମେ ଯୋଉ ଯେମିତି ପକେଇଥିଲୁ ଖୋଲା କରିକି।
ହଁ ହଁ।
ସେମିତି ଅଧିକ ଭଲ ଲାଗେ ମତେ ଲାଗୁଛି ଆପଣ କଣ କହୁଛନ୍ତି?
ସେିଲିତି ବି ଭଲ ଲାଗେ। ଆଉ ସେଇ ଗୋଲ ନେଇକି ସେଇଟା ବି ଭଲ ଲାଗେ ସେଇଟା ତା ଭଲ ଲାଗ।
କହିଲେ କଣ କହିଲେ ମାନେ ସେଟା ଟିକେ ମାନେ ଚଳଚିତ୍ର ରୁ ଆସିଲା ଭଳିଆ ଲାଗିବନି।
ତାହେଲେ ସେଇଭଳିଆ ପକେଇଦବା ଆଉ ହଁ ସେଇଭଳିଆ
ହଁ ଆଉ ମୁହଁରେ ଟିକେ ମେଞ୍ଚ ଖଣ୍ଡେ ଲଗେଇବାକୁ ପଡିବ ସେଦିନ।
ସେଇଟା ଦରକାର ନାଇ ସେଇଟା ତା ଭିନା ବି
ଆରେ ଜାଣିଛି କିନ୍ତୁ ମାନେ ଭିଡିଓରେ ତ ମୁ ଦେଖ ଦରକାର ନାହିଁ ନହେଲେ । ଆଉ କେବେ ଏହି ଭିଡିଓଟି ବନେଇବ ମୁଁ ଭାବୁଛି।
ଅ ମୋର ଗୋଟେ କମେଡି କଥା ମନେ ପଡିଲା ଏ କଥାରୁ।
ଆଜ୍ଞା କୁହନ୍ତୁ।
ମାନେ ଏଇ ନଭେମ୍ବରରେ ମୋ ଭାଇଙ୍କର ବାହାଘର ହେଇଥିଲା। ତ ମାନେ ଯୋଉ ଦିନ ଭୋଜିଟା ହୁଏ। ସେଇଦିନ ମୋ ଭାଉଜ ମାନେ ଯାଇଥିଲେ ସଜ ହେବା ପାଇଁ ତ ସେଇଠି ଗଲା ପରେ ସେତେବେଳେ ବିଲ୍ ପେମେଣ୍ଟ କରାଗଲା। ତ ମାନେ ଭାଇ କହିଲେ କି ଆଉ କିଛି ମାନେ ଡିସକାଉଣ୍ଟ ଟା ଦିଅନ୍ତୁ ଡିସକାଉଣ୍ଟ ଦେବେ ହେଲେ ପ୍ରତ୍ୟେକ ଦି ତିନି ମାସରେ ଥରେ ମାରିବା ପାଇଁ ଆପଣଙ୍କୁ ପଠେଇବ ଆପଣଙ୍କ ପାଖକୁ ପଠେଇବ ବୋଲି
ହୁଁ ହୁଁ ହୁଁ। ତାପରେ ଆପଣଙ୍କ ଭାଉଜ ଆପଣଙ୍କ ଭାଇଙ୍କୁ ପିଟି ଥିଲେ ଆଉ
ପିଟିବା ମାନେ ପୋଟିି ମାରିବା ପାଇଁ କହିଲେ।
ମୁଁ କହିଲି ସେଇଟା ଆପଣଙ୍କ ଭାଇ କହିଥୀଏ ନା ଭାଉଜଙ୍କ ପାଇଁ ତ ତାପରେ ଭାଉ ଜ ଭାଉଜ ପିଟି ଥିବେ ନା ଭାଇଙ୍କୁ ଏଇ କଥା ଶୁଣି।
ଏ ନାଇଁ ସେଇଟା ଭାଉଜ ସେଟା ପ୍ରଥମେ ଆସିଥିଲେ ପିଟିବେ ନା। ଏବେ ଏ ଏବେ କଣ ନା ଅବସ୍ଥା ଅଛି ଏତେ କଥା ତ ମୁଁ କହିପାରିବିନି ନା।
ଆଜ୍ଞା। ଆପଣ କିଛି କଥା କହିପାରିବେନି। ଆପଣ ସବୁବେଳେ ଏମତି କଣ କହିଲେ ଅ ନନ୍ ଚାଲାଣ୍ଟ ହେଇକି ରହିଯିବେ।
ନା ନା ସେଇଟା ତ ମୁଁ ଚେଞ୍ଜ ହେଇଛି ସେଇଟା ଆପଣ କହିପାରିବେନି।
ହଁ ଆପଣ ହେଇଛନ୍ତି ଆଜି। ଆପଣ ମୋର ଯୋଉ ଆର ମହିଳା ମିତ୍ରଙ୍କ ସହିତ ଏତେ ମିଶିଲେ ତ ମୁଁ ଜାଣିପାରିଲି କି ଆପ୍ ପଣ ବଦଳିଲେଣି।
ସେଇଟା ତ ମୁଁ ଆପଣଙ୍କୁ କହିଥିଲି କି ଆପଣ ଯୋଉ ଦିନକୁ ଦେଖିଥିଲେ ସେ ଦିନ ଅଲଗା ଥିଲା ଏବେ ଯୋଉଡାକୁ ଦେଖିଲ ହଁ ସେ ଦିନ ର ବି କଣ ରହିବ କିନ୍ତୁ ଅ ମାନେ ମୁଁ ଯେମିତି କହିଲି କି ମୁଁ ଅ ମିଶିଲା ପରେ ଅଧିକ ମିଶେ ସେତେବେଳେ ଆଉ ଜାଣି ପାରେନି। ଯେତେବେଳେ ଏମ୍ ମାନେ ସେଟା ଥାଏ। ତ ସେମାନଙ୍କୁ ସେମିତି ଲାଗିବ ହଁ ଚୁପ୍
ହଁ ମୁଁ ଜାଣିଛି ଆପଣ ବହୁତ ଅଧିକା ମିଶନ୍ତି ଆଜା ଆପଣ ଯାହା ବିି କହିଛନ୍ତି ମୁଁ ଶୁଣିକି ମନ ଅଛି ମୋର।
ହଁ।
ମୁଁ ଭାବୁଛି ଏହା ପରେ ମୁଁ ଯାଇକି ଶୋଇପଡିବି।
ହଉ ଠିକ୍ ଅଛି।
ଆଉ ହବନି ମୋ ଦ୍ଵାରା ଆମେ କାଲି ସକାଳେ ଯୋଗାଯୋଗ କରିବା।
ଏଇ ଜିନିଷ ଗୁଡିକୁ ଆପଣଙ୍କ ପୂର୍ବରୁ କରିବା କଥା ନାଇଁ ଏବେ ଖାଲି ଥକି ଯାଉଛନ୍ତି ଦି ଦିନ୍ ତିନ୍ ଦିନ୍ ହେଲା ବୋଲି ଆପଣ ଶୋଇପଡୁଛନ୍ତି ଜଲ୍ଦି। ତାପରେ ଯେଇକୁ ସେଇ କଣ ଲାଭ ଟା ଦବ?
ଆ ଆମେ ତାହେଲେ ଏମିତି ଡେଲି ଡେଲି ସବୁ ମିତ୍ର ମାନେ ବାହାରକୁ ବୁଲିବାକୁ ଯିବା ଡେଲି ମୁଁ ଥ କି ଯିବି ତାପରେ ଡେଲି ଶୋଇପଡ଼ିବି ଆଉ।
ହଉ ଠିକ୍ ଅଛି।
ଆଜ୍ଞା।
ହଁ।
ହଁ ହଉ ଠିକ ଅଛି ଆଉ। ଆଉ ଆପଣ କଣ ଖାଇଛନ୍ତି?
ମୁଁ ଖାଇଛି ରୁଟିକୁ ଡାଲମା କହିଲି ପା ଆପଣଙ୍କୁ ଶୁଣି ପାରୁନାହାନ୍ତି ନା ମୋ କଥାର ଅନଦେଖା କରୁଛନ୍ତି ମୁଁ ଜାଣିପାରୁନି।
କଥାର ଅନଦେଖା ଅଣଦେଖା କରୁଛୁ ଆଜ୍ଞା।
ମାନେ କଣ କହିବି ଆଉ।
ଆଜି ଶୁଣିଲେ ଆପଣ ମୋର ଗୋଟେ କଥା ଆଜି ଯୋଉ ସେଠି ଠି ଆଗରେ ଗୋଟେ ଦିଦିଟେ ନାଚୁଥିଲେ
ନାଚୁଥିଲେ ହଁ।
ସେଠିକି ସେ ଗଲେ କେମିତି ସେ ଜାଗାକୁ?
ସେପଟେ ପଛ ପଟୁ ରାସ୍ତା ଅଛି।
ଓହୋ ମୁଁ କହିଲି ଚାରିପଟେ ତ ପାଣି ଥିଲା ସେ ଗଲେ କୋଉଠି ପାଣି ଶୁଖିବା ସୁଖ ଖିଲା ଥିଲା ବୋଧ ସେ ପଳେଇଛନ୍ତି ତାପରେ ପାଣି ପଳେଆଇଲା।
ହଁ ଆଛା ଆଛା ଆଛା।
ଆଜ୍ଞା।
ସିଏ ଭିତରକୁ ପଶିଗଲେ ଏକାବେଳେ ଧଉଳିରେ ବାହାରନ୍ତି ତ ସେଥି ସେଇ ରୁ ସେଇ ରାସ୍ତାରୁ ବାହାରିଲା ଆଉ।
ଓହୋ ସେଇ ବୋଧେ ଗୁମ୍ଫା ଟା ଆଉ ଧଉଳି ଗୁମ୍ଫାରେ ପହଞ୍ଚିଯିବ ଆମେ ତ ସେଇୟା କରିଥିଲେ ହେଇଥାନ୍ତା।
ଓ
ଆଜ୍ଞା। ଆଉ ଆପଣ ତାହେଲେ କେତେଟାରେ ଶୋଇବେ ଆପଣ ମତେ କହିଲେ ଟିକେ?
ମୁଁ ଆଉ ଦି ତିନିଟା କଲ ଅ କରିଦିଏ ଯଦି ବି କଟିଯିବ ମାନେ କିଛି ନହେଲେ ବି କୋଡିଏ ଟା ପାଠ ତ କରିଦେଇଥିବି।
ଆଜ୍ଞା। ହଉ କୋଡିଏଟା ଆପଣ ପାଠ କରିଦିଅନ୍ତୁ। ଆପଣ ରାତି ଭିତରେ କୋଡିଏଟା ପାଠ କରିଦେବେ? କେମିତି ସରିବ କେଜାଣି ଆପଣଙ୍କର ମୁଁ
ମେ ଆରେ ଏବେ ଏବେ ଅଠରଟା ପାଠ କରିଛି ଆଉ ଦି ତିନିଟା କଲେ କୋଡିଏ ହବ ସେଇ ହେଲା କୋଡିଏ ନା କି ଆହୁରି କୋଡିଏଟା।
ହଁ ତାହେଲେ ଆପଣ କରିଦିଅନ୍ତୁ। ତାପରେ ଆପଣ ଶୋଇପଡିବେ ଆଉ ସାରିକି ଆଉ।
ହଉ।
ଆଉ ମୋର ଟିକେ ଆଜି ଲେଟ୍ ହବ। ମାନେ ମୋର ଟିକେ ଜଲଦି ହବ ମୁଁ ଶୋଇପଡିବି ଆଉ।
ଓହୋ। ନାଁ ମୁଁ କିନ୍ତୁ ଆପଣଙ୍କୁ ଶୋଇବା ପାଇଁ ଦେବିନି ବା।
ଆପଣ ଏମିତି କୁହନ୍ତୁନି। ମୁଁ ତ ଏଇନା ଭାଇ ଏଇନା ଯାଇକି ମାନେ ମୁଁ ବେହୋସ ହେଇ ଯିବି।
କାଇଁ ବେହୋସ କାଇଁ ଅବେ ଆପଣ?
ହୁଁ ହଁ ମୁଁ ବେହୋସ ହେଇଯିବି।
ନା ନା ବେହୋସ ହବନି ମୁଁ ଆଛି ବା।
ଆପଣ ଥିଲେ କଣ ହେଲା ଆପଣ ତ ଆପଣଙ୍କର କୋଉଠି ଗୃହାଳୟରେ ଅଛନ୍ତି। ଆପଣଙ୍କର ସମୟ ହେଇଗଲାଣି ମୁଁ ରଖୁଛି।
ନା ମୁଁ ରଖିବି ଆପଣ କାଇଁ କଷ୍ଟ କରୁଛନ୍ତି।
ଓ ହଉ।